ଗୁଡ ଇ
ଗୁଡ ଇଭନିଙ୍ଗ ମ୍ୟାଡ଼ାମ। କଣ କରୁଛନ୍ତି?
ବଢିଆ ଅଛି ଲାଗୁଛି ଆପଣ ପୁଣି କିଛି ରେସିପି ପଚାରିବା ପାଇଁ କି ବ ଏ ଫୋନ କରିଦେଇଛନ୍ତି ଆପଣ ସବୁବେଳେ ତ ରେସିପି ପାଇଁ କି ହିଁ ଫୋନ କରିଥାଉଛନ୍ତି। ଆପଣଙ୍କୁ ଆସିନି ନା ଠିକ ସେ ରୋଷେଇ କରି ସେଇଥି
ଜାଣି ତ ଛନ୍ତି ମ୍ୟାଡାମ ମୋ ବିଷୟରେ ମୁଁ କଣ କହିବି। ନାଇ ଏମିତି ହୁଏ ଉଁ ତ ନାଇ ଉଁ ବେଳେ ବେଳେ କିଛି କିଛି ଜିନିଷ ଶିଖି ନେବା କଥା ଆଉ। ୟୁଟ୍ୟୁବ ରୁ ମାନେ ଆ ୟୁଟ୍ୟୁବ ରୁ ଶିଖିଲେ ମାନେ ମୋ ଦ୍ଵାରରେ ସ୍କମ ହେଇଯାଏ ମାନେ କେଇ ଜାଣ କଣ ହୁଏନି ବେଳେ ବଳେ ଭଲୁନି ଯେ ବେଳେ ବଳେ ତାପରେ ମୁଁ ତାକୁ ମନେ ବି ର ରଖିବନି ଆଉ ତାପରେ ଆପଣ ଜାଣିଥିବେ ୟୁଟ୍ୟୁବରେ ମାନେ ସେମାନେ ତାକୁ ଟିକେ କରିବା ପାଇଁ କି ସେଇଠି ମାନେ ସେମାନେ ବି ଜିନିଷ ମାନେ ଯଉ ଜିନିଷ ଦରକାର ବି ନଥିବ ସେଇ ସବୁ ଜିନିଷ ଦେଖି ଆଡ କରୁ। ତ ସେଇଟା ପାଇଁକ ପୁଣି ମାନେ ଯୋଉ ମାନେ ଅ ରୋଷେଇ ବିଷୟରେ ଜାଣିଥିବେ, ସେଇମାନେ ଜାଣି ହଁ ଇଏୱଣ୍ଟେଡ, ୟାକୁ ସାଇଡ ମାରିଲେ ବି ମୋର ଖାଇବା ବନିଯିବ ଭଲରେ। ମତେ ତ ମୋ ଭଳିଆ ଯୋଉମାନେ ପ୍ରେସର ଥବେ, ସେମାନଙ୍କୁ ତ ଲାଗିବ ଆଚ୍ଛା ଏଇଟା ଯଦି ସ୍କିପ୍ କରିଦେବି ବୋଲି ଖାଇବା ପୁଣି ଠିକ ସେ ବନିବନି ଇଏ ଏମିତି ବନିବନି। ନା ଏମିତି ସବୁ ହେଇଯାଏ ତ, ସେଇଥିପାଇଁ ବୋଲି। ମୁଁ ଭାବେ ୟୁଟ୍ୟୁବ ରେ ୟୁଟ୍ୟୁବ ରେ ଦେଖିକି ରେସିପି ଟ୍ରାଏ କରିବାଠୁ ବେଟର କି ମୋ ପାଖରେ ତ ଅପସନ ଅଛି ମୁଁ ଆପଣଙ୍କୁ କଲ କରିପାରିବି। ଆପଣଙ୍କଠୁ କିଛି ରେସିପି ନେଇଯିବା। ଆଉ ସବୁଟୁ ସିମ୍ପଲି, ସିମ୍ପଲ ଜିନିଷ ଆପଣ ଫ୍ରି ଅଛନ୍ତି ନାଇଁ ନା।
ହଁ ମୁଁ ଫ୍ରି ଅଛି। ଆପଣଙ୍କ କଲ ଯେତେବେଳେ ଆସ ଥିଲା, ମୁଁ ଦେଖିକି ହିଁ ଜାଣିଦେବେ ଯେ ଆପଣ କିଛି ରେସିପି ପାଇଁକି ହିଁ କଥା ହେବେ, ଆହୁରି ଅଧିକା ଟାଇମ କଥା ହେବେ କହିବେ।
ଆପଣ କଲ୍ ମୋର ଇଗ୍ନୋର ନକରିକି କଲ କରିନେଲେ ଯେତେବେଳେ କି ଆପଣ ଜାଣିଛନ୍ତି ମୁଁ ରେ କଲ୍ କରିଥିବି ବୋଲି।
କାହିଁକି ନା ଖାଇବା ଗୋଟେ ଭଲ ଖାଇବା ବହୁତ ଜରୁରୀ ନା। ସେ ଦିନଟା ପୁରା ମୁଡ୍ ପୁରା ଠିକ କରିଦିଏ ତ ସେ ଜିନିଷ ଟା ମୁଁ ବୁଝିପାରେ। ସେଥିପାଇଁ କି ମୁଁ ଭାବିଲି ଯେ ହଁ ମୁଁ ଗୋଟେ ମୁଁ, ଆପଣ କୋଉ ରେସିପି ପାଇଁ କି ଫୋନ କରିଥିଲଥିଲେ ତ ମୁଁ ଅ ଆପଣ ସେଇଟା ଆମେ ପରେ କଥା ହେବା, ହେଲେ ମୁଁ ଗୋ ଗଟେ ଆଜି ସ୍ନାକ୍ସ କରିଥିଲି ବହୁତ ବଢିଆ କରିଥିଲି। ଆବେ ଇଭିନିଂ ରେ ଟିଫନ୍ କରିଥିଲୁ, ମୁଁ କହୁଛି। ଆ ମୁଁ ପହା କରିଥିଲି ଆଉ ତା ସହି ତ ଯୋଉମାନେ ପହା ହିଁ ଯଦି ଖାଇପାରିବେ ଖାଲି ରେ ଖାଇଦଉଥିଲେ ଆହୁରି ତା ସହିତ ମୁଁ ଏସଟ୍ରା ମୁଁ ଗୁଗୁନି କରିଥିଲି।
ତ ଯୋଉମାନଙ୍କ ଗୁଗୁନି ଖାଇବାର ଅଛି ଉଁ ତା ସହିତ ଉ ପହା ସହିତ ସେମାନେ ଖାଇଦଉଥିଲେ। ହଁ, ସେଇଟା ଆପଣ କହିବେ କି ରେସିପି?
ମାନେ ଆପଣଙ୍କର ମ୍ୟାଡାମ ଆଁ ମ୍ୟାରେଜ ପରେ ନା ଆପଣ ଆପଣଙ୍କୁ କେହି ରୋଷେଇ ପାଇଁ କି କେହି ତାନା ମାରିବେନି। ଆଉ ମୁଁ ତାନା ଖାଇ ଖାଇ ମରିଯିବି।
ହଁ ଏଇଗୁଡାକୁ ତ ଶିଖିବାକୁ ପଡୁଛି। ଆଉ ଯାହା ଘରେ ମୋ ଭଳିଆ ବହୁ ଥିବ ତ ସମସ୍ତେ ବୋଧେ ରୋଷେଇ ଜାଣିଥିବେ ନା। ହଁ ହଁ ହଁ ସବୁ ଗୁଡାକ ମାମାଙ୍କ ଯୋଗୁ ହିଁ ହେଇ ପରୁଛି।
ମୁଁ ବି ଟିକେ ଶିଖି ଯାଏ ମୁଁ ବି ଟିକେ କହିବି ପୁଣି। ସମସ୍ତଙ୍କୁ କି ମତେ ବି ଖାଇବା ବନେଇ ଆସେ କଣ କୋହୁଥିଲେ ଆପଣ କଣ ବନେଇଥିଲେ?
ହୁଁ। ହୁଁ ମୁଁ ଫାଷ୍ଟ ଗୁଗୁନି କଥା କୋହୁଚି ଆପଣ ସେଇ ଗୁ ଗୁନିଟା ଆପଣ ଏ ଯୋଉ ଥାଏ ନା ତାର ଯୋଉ ଚଣା ଥାଏ।
ଗୁଗୁନି ଚଣା ଦେଖିଚନ୍ତି ତ ଗୁଗୁନିରେ ଆମେ ଯୋଉ ଚଣା ଯୋଉ ୟୁଜ କରିଥାଉ। ହଁ ମତେ ତାର ନାଁ ତ ଠିକ୍ ସେ ମନେ ପଡୁନି ସରେ ଚଣା ଟାକୁ ଆପଣ ରାତିରେ ବ ଇକି ରଖିଦେବେ କାଲି ସକାଳେ ପୁଣି ସକାଳୁ ଆପଣ ସେଇଟାକୁ ସିଝେଇଦେବେ। ଅ ସିଝେଇ ସାରିଲା ପରେ ପ୍ରେସର ରେ ସିଝେଇ ଏବେ ସିଝେଇକି ଆପଣ ସେଟାକୁ କାଢିକି ଆପଣ ସେଠି ଆଳୁ ଯଦି ଚାହିଁବେ ଗଲେ ଅଳ୍ପ ଟିକେ ଆଳୁ ମିଶେଇ ପାର ମିଶେଇ ପାରିବେ ନହେଲେ ଯଦି ଅଧିକ ଯଦି ଆଳୁ ତେବେ କହିଲେ ସେଟା ଗୁଗୁନିରେ ଯିବନି ତ ଆପଣ ଆଳୁ ଯଦି ଆପଣଙ୍କ ହିସାବରେ ଯଦି ଆଳୁ ମିଶେଇବେ ତ ମିଶେଇବେ ନହେଲେ ଖାଲି ସେଇ ଚଣାଟାକୁ ନେଇକି ବ ରେ ଟିକେ ଅଧିକା ଟିକେ ଅଧିକା ଟାଇମ ଯାଏଁ ଟିକେ ସେଟାକୁ ସିଝେଇଥିବେ ସେରାକୁ ସିଝି ସାରିଲା ପରେ ଆପଣ ନର୍ମାଲ ବାସ ଆମେ ଯେମିତି କି ତରକାରୀ କରିଥାଉ। ଯେ କିଛି ତେଲ ପକେଇଦେଲୁ ଯଦି ଫୁଟଣ ପକେଇବେ ତ ପକେଇବା ଆ ଆପଣଙ୍କ ଇଛା ନହେଲେ ଆପଣ ପିଆଜ ପକେଇବେ ସେଠି ଟମାଟୋ ପକେଇଦେବେ। ତାପରେ କଞ୍ଚା ଲଙ୍କା ମସଲା ଗୁଣ୍ଡ ହଳଦୀ ଗୁଣ୍ଡ ଆଉ ଲୁଣ ଆପଣଙ୍କ ସ୍ଵାଦ ହିସାବରେ ଆପଣ ଯାହା ପକେଇବେ ସେଟା ପକେଇ ଦେଇକି ଆପଣ ଯଦ ଜଦୀ ସେଠି ଗରମ ପାଣି ଯଦି ରଖି ଟିକେ ଫୁଟେଇକି ରଖି ଥିବେ ଆପଣ ଗରମ କରିକି ତାପରେ ଆପଣ ଗୁଗୁନି ସେଠି ପକେଇଦେବେ ଗୁଗୁନି ପକେଇ ସାରିଲା ପରେ
ଆରେ ମ୍ୟାଡାମ ଟିକେ ଶୁଅନ୍ତୁ ତ ମାନେ ଏମତି ହୁଏ ନା କି ଘରେ ଘରେ କିଏ ଟିକେ ଲୁଣ ଅଧିକା ଖାଏ। ଆଉ କିଏ ଟିକେ ଲୁଣ କମ ଖାଏ। ତ ମୁଁ ସେଥିରେ ଲୁଣ ଅଧିକ ପକେଇବି ନା କମ୍ ପକେଇବି? ହୁଁ
ଏଇଥିରେ ଆପଣ କମ୍ ପକେଇଥିବେ ଆହୁରି ଯୋଉମାନେ କି ଅଧିକା ଯଦି ଖାଇବେ ଲୁଣ ସେମାନେ ପରେ ପକେଇ ପାରିବେ ନା। ତାପରେ ଯଦି ଆମେ ଅଧିକା ପକେଇଦବା ସେ ତରକାରୀରେ ହଁ ତ କମ୍ ବାଲା କେମିତି ହିଁ ଖାଇବା ଆପଣ
ଏତେ ଛୋଟ କଥା ମୁଁ ବୁଝି ହଁ ସେଇୟା ସେଇୟା। ଏତେ ଛୋଟ କଥା ମୋ ମାଇଣ୍ଡ କୁ ସେଇଥିପାଇଁ ଆପଣ କିଚିନ କୁଇନ ମୁଁ ଜିରୋ।
ହଁ ନାଇଁ ଆପଣ ବି କରି କରିକି ଆପଣଙ୍କର ବି ଅଭ୍ୟାସ ହେଇଯିବ।
ହଁ ବିିଲ
ତ ବାସ ଚଣା ପକେଇକି ଆମେ ଟିକେ ସେଟାକୁ ଫ୍ରାଏ ଏମତି ବାସ୍ କରିଦବା। ତାପରେ ଆମେ ସେଟା ଯୋଉ ଗରମ କରିଥିବା ପାଣି ୱାଟରଟାକୁ ଆମେ ସେଠୀ ପକେଇବା। ଆପଣ ଦେଖିବେ ଯେ ବୋହୁତ ଯେମିତି କି ପାଣି ନହେ ଇଯାଏ ଅଳ୍ପ କିଛି କିଛି ସେ ଚଣାଟାକୁ ଦେଖିକି ଆପଣ ନିଜେ ନିଜେ ଆପେ ଆପେ ହିଁ ଜାଣିପାରିବେ। ଯେ ଆପଣ ସେଇଟାକୁ କେତେ ବହଳ କରିବାର ଅଛି ଆଉ କେତେ ପାଣି କ୍ଵାଣ୍ଟିଟି ରଖିବାର ଅଛି ସେଇଠେ। ଆପଣ ସେଇଠି ନିଜେ ହିଁ ଜାଣିପାରିବେ ସେଇ ହିସାବରେ ଆପଣ ପାଣି ପକେଇବେ। ଟିକେ ଫୁଟି ସାରିଲା ପରେ ଆପଣ ସେଟାକୁ କାଢିକି ସଟ କରିଦେବେ ବାସ୍ ଆଉ ଗୋଟେ କଥା ଆପଣ ସେ ଗୁଗୁଲିରେ ନେଇଁକି। ଗୁଗନି ଚାଟ ବାହାରେ ଖାଇଥିବେ। ହଁ ତ ସେଇଠୁ ଆପଣ। ଆ କିଛି ସେଓ ୟା ଫିର୍ କିଛି ବାଦାମ। ଅ ଉଁ ତାପରେ କିଛି ମକା ଚିପ୍ସ ଏମିତି କିଛି ପ ପେକିବା ଆପଣ ବି ସେଟା ଗୁଗନି ଚାଟ୍ କରିକି ବି ଖାଇପାରିବେ। ତ ହେଇଗଲା ଆପଣ ଗୋଟେ ରେସିପି କରିବେ ପହାରେ ଖାଇବା ପାଇଁ। କି ଆହୁରି ଗୁଗୁନି ଚାଟ୍ ଖାଇବା ପାଇଁ କି ଏବେ ଆପଣଙ୍କ ଇଛା ଚପ। ଆପଣ ସେଟାକୁ ଚାଟ୍ରିଙ୍ଗି ଚାଟ୍ କରିକି ଖାଇବେ ୟା ଫିର୍ ଗୁଗୁନିରେ ଖାଇବେ।
ହଁ ହଁ ହଁ ହଁ ହଁ ହଁ। ବହୁତ ବଢିଆ କଥା ଟେଷ୍ଟି ଲାଗୁଥୁବ ପୁରା।
ଭଲ ଲାଗିଲା ନା ଆପଣଙ୍କୁ ରେସିପି।
ହଁ ଭଲ ଲାଗିଲା ବାକି ମତେ ଟିକେ ପ୍ରୋବ୍ଲେମ ହଉଚି ମ ନାଇଁ ମତେ ଟିକେ ମନେ ରଖିବାରେ ଟିକେ ମତେ ଏମିତି ପ୍ରୋବ୍ଲେମ ହଉଛି। କିଛି କଥା ନାଇଁ ବାକି ମୁଁ ହଁ ୟା ପରେ ଏଇଟା। ୟା ପରେ ଏଇଟା ଷ୍ଟେପ୍ ସେମତି ମୋର ମନେ ଅଛି ମୁଁ ତାକୁ ଭୁଲିବା। ଥରୁ ମୁଁ ଟିକେ ଆଗେ ଘ ବନେଇବି ତାକୁ ତାକୁ ବନେଇଦେଲେ ଗୋଟେ ଥର ବନେଇଦେଲେ ସିଆ। ହୁଁ ଏୟା ରହିଯିବ ମୋର ମାଇଣ୍ଡରେ ତା ମତେ ନେକ୍ସ ଟାଇମ୍ ବନେଇବାକୁ ପୁଣି ପ୍ରୋବ୍ଲେମ ହବନି ମୁଁ ତାକୁ ଜଲଦି ଜଲଦି ଟି କଲ୍ କରିପାରିବି।
ହୁଁ ହୁଁ ହୁଁ।
ଠାକୁରଙ୍କୁ ଡାକୁଛି କି ମୁଁ ଯୋଉ ଷ୍ଟେମ୍ ବନେଇବି ସିଏ ପୁଣି। ଜଲଦି ଜଲଦି ଠିକ୍ ଠାକସେ ସେ ବନିଯାଉ ଆଉ ସମସ୍ତଙ୍କୁ ପସନ୍ଦ ଆସୁ ତେଣୁ ନହେଲେ ମୋର ସବୁ। ପରିଶ୍ରମ ପଳେଇବ।
ହଁ ନହେଲେ ଆପଣ ଗୋଟେ କାମ କରିବେ ଆପଣ ଯେତେବେଳେ କରିବେ ଆପଣ ସେତେବେଳେ ମତେ ନହେଲେ କଲରେ ରଖିଦେବେ। ଭିଡିଓ କଲ୍ କରିନେବେ ନହେଲେ ଆମେ କେତେବେଳେ ନହେଲେ କଥା ହେଇଯିବା ସେରାକୁ ନେଇକି।
ଇଏ ବହୁଳୁ ଭଲ ଆଇଡିଆ ଦେଲେ ଆପଣ।
ହୁଁ ନହେଲେ ମୁଁ ବି ବୁଝିପା ଚି ଏମତି ପ୍ରୋସେସିଂ ଯାହା ବି ଅଛି ଟିକେ। ମୁଁ କରୁଚି ତ ମତେ ଇଜି ଲାଗୁଚି ଆପଣଙ୍କୁ ଫାଷ୍ଟ ଫାଷ୍ଟ କରିବାର ଅଛି ନା ତ ଟିକେ ପ୍ରୋବ୍ଲେମ ହେଇ ପାରେ।
ହୁଁ ହୁଁ ହୁଁ ହୁଁ ହୁଁ ମତେ ମାନେ ଏମିତି ହୁଏ ନା କି ମାନେ ଅ କେତେ କ୍ଵାଣ୍ଟିଟିରେ କେତେ ଜିନିଷ ଆଡ୍ କରିବାର ଅଛି ଯେମତିକି। ମୁଁ କେତେ ଚଣା ନେଲି ତ ସେଇ ହିସାବରେ ମତେ କେତେ ମସଲା ଆଡ କରିବାର ଅଛି ଏତେ ଲୁଣ ଆଡ କରିବାର ଅଛି। କେତ କଣ ଆପଣ ବିଲିଭ କରିବେନି ମୁଁ ଗୋଟେ ଥର ମାନେ ଏମତି। ଥିଲା ଆମ ଘରେ କି ଆ ମାମା। ତାଙ୍କର ଦେହ ଖରାପ ଥିଲା ତ ତାଙ୍କେ ରୋଷେଇ କରିନଥିଲେ ମୁଁ କେବେ ବି ରୋଷେଇ କରିନଥିଲି। ବଟ୍ ବାବାଙ୍କ ପାଇଁ କି ମତେ ରୁଟି ବନେଇବାର ଥିଲା ସେଇଟା ମୁଁ ମୋର ଲାଇଫି ର। ଫଷ୍ଟ ଟାଇମ୍ ରୁଟି ବନେଇଥିଲି। ଆଉ ସେ ରୁଟି ଏତେ ବକବାସ୍ ବନିଥିଲା ସେଇଟା ମାନେ ପୁରା ହାର୍ଡ ବନିଥିଲା ପୁଣି ସେଥିରେ ବହୁତ ସାରା ଲୁଣ। ବାବା ଯେତେବେଳେ ଅଫି ଅଫିସ ଯାଉଥିଲେ ତ ମୁଁ ତାଙ୍କୁ ପାଇଁ ଟିଫିନ ରେଡି କରିକି ଦେଇ ଦେଇ ଯେତେବେଳେ ବାବା ଆସିଲେ। ମୁଁ ତାଙ୍କୁ ପଚାରିଲି। ଖାଇବା କେମତି ହେଲା? ତ ବାବା ମତେ କହିଲେ ସବୁ ଖାଇବା ମୁଁ କୁକୁଡାଙ୍କୁ ଦେଇକି ଆସିଗଲି। ସେମତି କହିଥିଲେ। ଏମତି ସବୁ ଖାଇବା ମୋର ସେମତି ବନିଯାଏ ମୁଁ ଯେତବଳେ ଖାଇବା ବନାଏ ତ ମତେ ଟିକେ ଡର ଲାଗେ କିଛି ଖାଇବା ଟ୍ରାଏ କଲାବେଳୁକୁ ମାନେ ମୋତେ କ୍ଵାଣ୍ଟିଟି ଜଣା ମାନେ ଯେମିତି ସେଦିନ ଟାରେ ମୁଁ ବହୁତ ସାରା ଲୁଣ ଆଡ କରିଦେଇଥିଲି ସେ ଲୁଣି ହେଇଗଲା। ଆଉ ଅଟାରେ ପାଣି ଯେତିକି ଦବାର ଥିଲା ମୁଁ ସେତିକି ଦେଇନଥିଲି। ସେଥିପାଇଁ ସେ ରୁଟି ଟା ବି ହାର୍ଡ ହେଇଗଲା ଏମତି ହେଇଗଲା ସବୁ।
ନାଇଁ ଏମତି ଯେତେବେଳେ ଆପଣ ଫାଷ୍ଟ ଫାଷ୍ଟ ରୋଷେଇ କରୁଚନ୍ତି ନା ଏମତି ପ୍ରୋବ୍ଲେମ୍ ହୁଏ ଜାଣିପାରିବେନି ଆପଣ। ଯେମତିି କି ଆପଣ ମତେ ମଝିରେ ଥରେ କହୁଥିଲେ ଯେ ଆପଣ ଶାଗରେ ମସଲା ଗୁଣ୍ଡ ପକେଇ ଦେଇ
ହଁ ହଁ ହଁ ହଁ ହଁ ମନେ ଅଛି ଆପଣଙ୍କର?
ହଁ ଆପଣ କହିଥିଲେ ଏମତି ହୁଏ ପ୍ରୋବ୍ଲେମ ହୁଏ ହେଲେ ଆପଣ ଯେ ଯେତେବେଳେ ବାର ବାର ରୋଷେଇ କରିବେ ସେତେବେଳେ ଆପଣ ସବୁଗୁଡାକ ସବୁଥିରୁ କ୍ଵାଣ୍ଟିଟି ଜାଣିପାରିବେ କୋଉଥିରେ କୋଉ ଜିନିଷ କେତେ ପଡିବ ନହେଲେ ଆପଣଙ୍କ ମମା ତ ଘରେ ରହୁଥିବ ନା ବାହାରେ ଜବ୍ କରୁଛନ୍ତି?
ନାଁ ତାଙ୍କେ ଯବ୍ ବୋଇଲେ ତାଙ୍କେ ଜ ଜବ୍ ବି କରନ୍ତି ଘରେ ରୁହନ୍ତି କିନ୍ତୁ କଣକି ଆମେ ସବୁ ଷ୍ଟଡି ଲାଇ ରେ ଅଛୁ ନା ତ ସେଇଥିପାଇଁ ତାଙ୍କେ ଏତେ ଭୁଲ କରନ୍ତିନି ଆମେ କିଛି ଏମିତି ରୋଷେଇ ଭୋଷେଇ କଲେ ଆଉ ଏବେ ଆଆ ଆଃ ତାପରେ କେତବେଳେ ମୁଁ କିଛି ଯଦି ମନାକଲି
ଆଉରେ ସେତେବେଳେ କଣ କଲେ ତାକୁ ଭୁଲି ବି ଯାଏ ଆଉ ଥରେ ପୁଣି। ମା ମାନେ ମନେ ରୁହେନି ମୋର ମୁଁ କେମିତି ବନେଇଥିଲି ସେମତି ହେଇଯାଏ।
ହୁଁ ହୁଁ। ହେଲେ ଘରେ ତ ଗୋଟେ ଥାଏ ନା ଯେ ଝିଅ ବଡ ହେଇ ସାରିଲା ପରେ ରୋଷେଇ ଶିଖାନ୍ତି। ତ ବଡ ହେଇଗଲିଣି କହିକି ଘରେ ବଡ ଝିଅ କହିକି ମତେ ଟିକେ ରୋଷେଇ ଫୋଷେ ସେ ସବୁ
ନେକ୍ସଟ ମତେ ଆଉ କିଛି ଜିନିଷ ଦରକାର ହେଲେ ମୁଁ ଆପଣଙ୍କୁ ନିହାତି କଲ କରିକି ପଚାରିବି। କିଛି ମାମା ର ଫେବରାଇଟ ଡିସ ଆପଣଙ୍କୁ ପଚାରିବି ଥ୍ୟାଙ୍କ୍ୟୁ ମାଡାମ। ଏଇଟା ବହୁତ ଭଲ କଲେ ମତେ ସେୟାର କରିକି।
ହୁଁ ଆପଣ ଯେତେବେଳେ ବି କରିବେ ମତେ ଟିକେ ଡାକିବେ ମୁଁ ବି ଟିକେ ଟେଷ୍ଟ କରିବି।
ଆଜ୍ଞା ଆଜ୍ଞା ଆଜ୍ଞା ସିଓର ସିଓର।
ଲାଗୁଛି ଆପଣଙ୍କର ଇଚ୍ଛା ହେଲାଣି ବୋଧେ ଏ ରୋଷେଇ କରିବା ପାଇଁକା ହଁ କାଇଁ
ହଁ ମୁଁ ଏବନେଇବି ଯାଇ ଓକେ
ହଁ ଠିକ ଅଛି ଯାଆନ୍ତୁ କରିବେ।
ଓକେ ଓକେ ଥ୍ୟାଙ୍କୟୁ।